ହ୍ୟାଲୋ ହଁ।
ଭଏସ ଟିକେ ସ୍ଲୋ ହଉଛି ନା କଣ ଭାଇନା?
ଆଉ ଏ ଟିକେ ନେଟୱାର୍କ ଟିକେ ମାନେ ଇଏ ନେଟ୍ ଆ ଟିକ କେତେ ହଉନି ତ।
ହ ଚଳିବ କିଛି ଅସୁବିଧା ନାହିଁ ନାଇଁକି?
ହଁ।
ଆଁ କଣ କହିଲ?
ଭାଇନା ସିଆଡ଼େ ଆସିବେ ଆସିବେ ବୋଧେ ସିଆଡ଼େ ବଲଛି?
ଆମ ମାଡ଼େ?
ହଁ।
ଆସନ୍ତୁ କଣ ହେଲା।
ହଁ ବରା।
ନାଇଁ ମାନେ ରହିବାକୁ ଆସିବେ ନା ଖାଲି ବୁଲିବାକୁ?
ନାଇ ବା ବୁଲିବାକୁ।
ଆଁ?
ବୁଲିବାକୁ ବୁଲିବାକୁ।
ହଁ ବୁଲିବାକୁ ଆସନ୍ତୁ ରହିବାକୁ ଆଉ ନ ଆସନ୍ତୁ।
ହୁଁ।
ଏବେ ତମେ ଗଲା ପରେ ଆମର ଏଇଠୁ ଯିଏ ମୁଣ୍ଡି ଜାଣିପାରିଲ ତ?
ହୁଁ।
ହବା ସେପଟର ଯିଏ ମୁଣ୍ଡି ଏଠର ଯି ମୁନି ହଁ ଓହୋ ସିଏ ସେ ଚାବି ଟା ମାଗିଲେ ସେପଟ ର ତାପରେ ତାଙ୍କର ଦିଟା ସାଙ୍ଗକୁ ଦେଖେଇଲେ।
ହୁଁ।
ସେ ହିସାବରେ ଏ ଯାହାହେଲେ ବି ତାଙ୍କ ଦାୟିତ୍ଵରେ ଅଛି ନା।
ହୁଁ।
ତାପରେ ଆମେ ଏକା ଚୁପ୍ତରେ ସବୁ ଭଲ ଜିନିଷ ଗୁଡ଼ା କଲେ ଭଲ ନାଇଁ କି?
ହୁଁ। ଆଉ ଆସିନାହାନ୍ତି ତାହେଲେ?
ନାଇଁ ଆସୁଛନ୍ତି ନା ରେଗୁଲାର୍। ରେଗୁଲାର୍ ଆସିକି ରୁମ୍ ଫୁମ୍ ଟିକେ ବୁଲିକି ଖୋଲିକି ଭିତୁରୁକୁ ଯାଇକି ଟିକେ କଣ କରିକି ଯାଉଚନ୍ତି ନା ଆଉ। ହୁଁ।
ଅହୋ।
ଅ କିନ୍ତୁ କଣ ଆମେ ଆମ ପାଇଁ ତ ଅଛନ୍ତି ସେମାନେ ଆଉ। ଆମ୍ ପାଇଁ ଭଲ ଅଛନ୍ତି ବା କିଛି ଅସୁବିଧା ନାହିଁ। ହେଲା ତମ ବେଡ୍ ତମ ରୁମ୍ ସବୁ ସେମ୍ତି ହିଁ ପଡିଛି ଯେମ୍ ଥିଲା।
ହଁ ୱା।
ତମ ଖଟିଆ ତମ ବେଡ ତମର ସବୁଁ ଆ
ଆମ ସହିତ ସବୁ ମିଶିଛନ୍ତି ଆଉ।
ହଁ ଆମର ଲୋକ ଗୁଡା ତ ଆଉ କଣ ଆଁ।
ହଁ ଆମ ଲୋକ ରୁହନ୍ତୁ ବା ଯିଏ ରହିଲେ ବି ନାଇଁ କି।
କିଛି ଅସୁବିଧା ନାଇଁ।
ଅଂ ଅଲଗା ଲୋକ କିଏ ରହିଲେ ସିନା ଟିକେ ଅଡ ଭଲ ଅଡ଼ ଲାଗିବ ହୁଁ।
ଆମର ଲୋକ ଗୁଡା ଥିଲେ ଭଲ।
ଆମ ଲୋକ ଗୁଡାକ ଥିଲେ ଯେତେ ହୁଁ ଆମର ଲୋକ ଥିଲେ ଯେତେଳେ ଗଲେ ବି ରହି ହବ ବୁଝିଲ?
ହଁ ରେ ଚଳିବ ହଁ। କିଏ କିଏ ନଥିଲେ ତ ଭାଇ ମୁଁ ଅଛି ଆଁ।
ହୁଁ।
ରେଡ଼ି ଆଉ।
ହଁ ପରା।
ନାଇଁ ବଢିଆ ଜିନିଷ ଗୁଡାକ ହଉଛି ଯେ ତମେ ତ ପୁରା ଦୂରୁକୁ ପ ଲ ଆଉ ଆସିବ ଆଁ।
ହୁଁ।
ୟାର ୟା ୟାକୁ ଫୋନ୍ କରୁନୁ ଆକା ଆମର ଦାରିମ୍ବାଡି ସିଙ୍ଗରୁ ଓ ହୋ ଆଁ
ତାକୁ କରିନି।
ତାକୁ ଆଇିଲେ ସେଠୁ ଗୋଟେ ଭିଡିଓ କଲ୍ ଟା କରିବା ଆଉ।
ହଁ।
ତାକୁ ଗୁଟ୍ ଦି ଦିନି ପାଇଁ ଡାକିଲେ ବି ଭଲ ହୁଅନ୍ତା ଓ ସେ ବହୁତ ଦିନ ହେଲା ମିଶ୍
ସେ ତ ଯିବି ବୋଲ୍ ଥିଲେ।
ହଉ କିଏ ଦାରିମ୍ବାଡି ସିଙ୍ଗର୍?
ହଁ। ସିଏ ବି ଯିବି ବୋଲ୍ ଥିଲେ ମୁଁ କହିଲି ଚାଲ ଯିବା ବୋଲ୍ ଥିଲି।
ତାଙ୍କ ଜାଗାକୁ ନା ଆମ ଜାଗାକୁ?
ନାଇଁ ଆମ ଜାଗାକୁ।
ହଁ ଭଲ ହବ ଆସନ୍ତୁ।
ହଁ ପୁରା ମୁଁ ତ ଆସ୍ ଚାଲ ଯିବା କହୁଥିଲି।
ଆମର ଇଏ ଆ ସେ ବଡ ଭାଇକୁ ଡାକି ଦେଇକି ଗୋଟେ ପ ପ୍ରୋଗ୍ରାମଟେ କର୍ ଦେଲେ ଭଲ ହୁଅନ୍ତା।
ହୁଁ।
ଆଁ ବଡ ଭାଇକୁ ସିଙ୍ଗର୍ ଦି ଜଣ ଆଇଲେ ତ ରେଡି ଆମେ ଦୁଇ ତ ଅଛୁ ଆଉ।
ହଁ।
ଗୋଟେ ଦି ଦିନ ସିନ୍ତି ଆମର ଆରାମରେ ପଳାନ୍ତା ନାଇଁକି? ଦିନ ବେଳେ କଷି ଦେଇେକି ଉପରବୋଳି ରୁଟି ଟିକେ ଧରିକି ପଳେଇଆଇଲେ ବଢିଆ ହୁଅନ୍ତି।
ହଁ ତାପରେ ସେପଟେ ଆମ ଲୋକକୁ ଡାକିଲେ ବି ଥଣ୍ଡାଭଣ୍ଡା ବି ମିଳିଥାନ୍ତା।
ହଁ ଆହୁରି ବଢିଆ ହେଇଥାନ୍ତା ଖରା କୁ ବଢିଆ ହେଇଥାନ୍ତା ଗୋଟେ ଆମର ବି ମିଶୁଆଟା ହେଇଥାନ୍ତା ଥଣ୍ଡା ବି ହେଇଥାନ୍ତା।
କରିଆ ହୁଁ।
ଆଉ ଆମର ବଡ ଭାଇ ହେଇଲେତ ନିଶ୍ଚିତ ଥଣ୍ଡା ଧରିକି ଆଇବ।
ହଁ ତାଙ୍କେ ହେଲେ ତ ହବ ଆଉ।
ଆଉ କହିବା ନ କହିଲେ ବହୁତୁ ଦିନ ହେଲାଣି ଭାଇନା ଆଉ କଣ ଆଉଁ ଆଁ।
ହଁ।
କହିଲେ ଗୋଟେ ହଉ ଛୋଟ ହଉ।
ହଁ ବା।
ହଁ ଯେ ଖିର ପିଇବା ଲୋକ ଖିର ପିଇବ।
ହୁଁ।
ଆଉ ଯିଏ ଥ ଥଣ୍ଡା ବାଲା ଥଣ୍ଡା ଆଉ।
ଥଣ୍ଡା ଆଉ।
ବଢିଆ ହେଇଥାନ୍ତା ଆଉ ନାଇଁ ତମେ ଆ ସମସ୍ତଙ୍କୁ ଡାକ ଆଉ।
ଭାଇନା ବୋଧେ କୁଆଡେ ଟୁର ରେ ଯାଇଛନ୍ତି ବୋଧେ ଲାଗୁଚି ମତେ।
ଏ ଏ ବ୍ୟାଚୁଲୁର ଟୁର ନା ଫକୁଲୁ ଟୁୁରୁ।
ନାଇଁ ସେଇଟା ମୁଁ ପଚାରିଣିଯେ ଖାଲି ଯାଇଛି କହିଲେ।
ଆଁ।
ଖାଲି ଯାଇଛି କହିଲା ଆଉ ଏମିତି କାହା ସହିତ ଯାଇଛି ଏମିତି ପଚାରିନି।
ଆମର ଭାଇନା ବି ବଡ ଭୟଙ୍କର ନାଇ?
ହୁଁ।
ଯେ ତାଙ୍କର ଯୋଉ ସିଷ୍ଟମ ନଥିଲା ଓ ତାଙ୍କର ଗୋଡେ
ହଁ ହଁ। ହଁ ବା।
କେନ୍ତେ ଜାଣଲ ଷ୍ଟାଟସ୍?
ନାଇଁ ମୁଁ ଆଉ ମୁଁ ତ ଜାଣିନି ନାଇଁ ମୁଁ କିଛି ଜାଣିନି ଖାଲି ସେ ଥିଲା ଥିଲା ବୋଲି ଜାଣିଚି।
ଆରେ ଥିଲା ବୋଲି ଯେ ତାଙ୍କର ଗୋଟେ ଛୋଟ ବେବିଟେ ହେଇଚି।
ହଁ କି।
ଆଉ କଣ।
ହ
ତାର ସଂଙ୍ଗା ତ ଏଇଠିକି ଆସୁଛି ନା। ସିଏ ଆଗ ମତେ କହିଲା।
ଆଚ୍ଛା ଆଚ୍ଛା।
ସଙ୍ଗାତୁକୁ ତ ଦେଖିଥିବ ଚଷମା ପିନ୍ଧିକି ଗୋଟେ ପଲସର ୱାନ ଫିଟି ଧରିକି ଦାନ୍ତରେ ଲଗେଇ
ହୁଁ ହଁ ହଁ ହଁ ଦେଖିଚି ଦେଖିଚି।
ଜାଣିଲ ତ?
ତ ତାଙ୍କ ହଁ ଜାଣିଲି ଜାଣିଲି ବା।
ହଁ ସେଇ ସେଇ ସେ ଆଗେ କହୁଥିଲା। ତାପରେ ସିଏ ମତେ ପଚାରୁଥିଲା ହେଲା। ହ ତାପରେ ସିଏ ମୋତେ ପଚାରୁଥିଲା ଦଣ୍ଡପଦରକୁ ଆମର ବଡ ଭାଇନର କଣ ସମ୍ପର୍କ ଅଛି ବୋଲି କହୁଥିଲା ମତେ।
ହୂ।
ମୁଁ କହିଲି ତମେ ତ ଜାଣିଛ ଭାଇ ଆଉ କଣ ତମକୁ କହିବି। ତମେ ତ ଜାଣିଥବ ଆଉ ଆ ହେଲେ ଦେଖିଲି ସେ କିଛି ଜାଣିନି। ଟିକେ ଟିକେ ଜାଣିଚି। ଏ ଆଉ କଣ ତାକୁ କହିବ।
ହୁଁ ହଁ ହୋ।
ତମର ଆ ଦେବା
ହାଁ
ଆର ଆଇ କୋଉଠି କେବେ ନା ଦେଲ ନାହିଁ ନା କଣ ତମର ଆର ଆଇ ଖବର କଣ?
ମୋର ହଁ ଦିଏ ମନ ହଉଛି ଗୁରେ।
କେବେ ଅଛି କି?
ବୁଝି ଅଛି ପଣେ ସତର ଅଠର ଆଡକୁ କେବେ ଗୋଟେ ସତର ଅଠର ଆଡକୁ।
ହା ହା ହା ହେ ପ୍ରଭୁ। ଆଉ କଣ ବହି ଉଲଟା ହେଇନି କାଇହିଁ କୋଉ କଣ ପାଇଁ ପଇସା ଖର୍ଚ୍ଚ କରି ହଜାର ହଜାର ଟଙ୍କା ଦେଇକି ଆଇବ କହିଲ। ଆଉ ଆସ ପିଅ ତମେ। ପିଓ ଖଲା ପିଓ ଆଗ ଦିଅ।
ହାଏ।
ପିଇଓ ନୋଟିଫିକେସନ ବାହାରିଛି ପନ୍ଦରଶହ କେତେ ବାହାରିବ ପିଓଟା ଆଗ ଦିଅ।
ଆରମ୍ଭ ହେଲା କି?
ନାଇଁ ବାହାରିନି ଏବେ ଆରମ୍ଭ ହେଇଯିବ ଦଶ ବାର ଦିନ ଭିତରେ।
ହଁ ସେଇଟା ଦେଖିବା କଥା ଆଉ।
ହଁ ସେଇଟା ତ ମେନ୍ ଆଉ ଆଁ।
ହୁଁ।
ଆଉ ଉପାୟ ବି ନାହିଁ।
ଉପାୟ ନାହିଁ ଆଉ। ତାପରେ ସେଇଟା ବି ଆମର ସେ ଜୁଲାଇ ଅଗଷ୍ଟ ଆଡ଼କୁ ହେଲା ପରେ ଅଛି।
ଓ ସେଇଟା ଯୋଉଟା ମେନ୍ ଟା?
ହଁ। ଏ ମଝିରେ ଲିଷ୍ଟ ବାହାରିବାର ଅଛି ତ।
ଓହୋ ସେଇଟା ବି ସେଇଟା ବି ଦ୍ଵନ୍ଦ ଆକା ଲିଷ୍ଟରେ ବାହାରିଲା ଗା ଯାହା ଜଣା ପଡିବ ନାଇକି?
ହଁ ସେଟା ବାହାରି ଯିବ ଆର ମାସ ଆଡକୁ।
ଏ ବାହାରିବ ନ ବାହାରିବାର ଚାନ୍ସ ଅଛି ନା। ନା ଚାନ୍ସ ନାଇଣ୍ଟି ପରସେଣ୍ଟ ଅଛି।
ନାଇଁ ସେମିତି ତ ଅଛି ନାଇଣ୍ଟି ଅଛି ବାହାରି ବ
ଆଁ।
ହଁ।
ହଁ ହେଲାଣି ସେ କିଛି କହିବା ନାହିଁ।
ସେଇଟା ପରା।
ସମସ୍ତେ ଝୁଲି ଗଲେ ହୋ ଆମେ। ଜଣେ ସେ ଜଙ୍ଗଲ ପାହାଡ ଘାଟିରେ ଝୁଲୁଚି ଜଣେ ସ୍ ସିଆଡେ ଗାଁ ରେ ଝୁଲୁଚି ଜଣେ ଦି ତିନିଆଡେ ଝୁଲୁଚି ମୁଁ ଏଇଟେ ଝୁଲୁଚି ବଡ ବିଚାର ହେଇଗଲେ ମ। ଧର୍ଯ୍ୟ ହେଇଗଲେ। କିଏ ଗୋଟେ କୁଳୁକୁ ଲାଗିଲା ଆଁ ଅକୁଳିଆ ହେଇଗଲେ ସବୁଯାକ।
ସେଡ଼ା ପରା।
ସେଇଥିପାଇଁ ଗୋଟ୍ ଥର ଆଇିଲେ ଭାଇ ମାନେ ଗୋଟେ ଥଣ୍ଡା ଧରିକି ଆଇଲେ ଆକା ଯା ହବ ଆଉ ଆଁ।
ମୁଁ ଆଇଲେ ତ ଭାଇନା ଆସିବେ ନା।
ହଁ।
ଶୁଣିଲ କି ନାଇଁ?
ହଁ।
ମୁଁ ଆସିଲେ ଭାଇନାଙ୍କୁ କଲ୍ କରିବିିନି କି?
ହଁ।
ଆସିବେ ଆଉ।
ହେଲେ ପୁରା ରାତିରେ ଆକା ଯାହା କରିବା ଆମେ ହେଲା ପୁରା ରାତିରେ।
ଅଁ ହଁ।
ହୁଁ କାଇଁନା ଏବେ ପାଖାପାଖି ଦଶଟା ଏଗାରଟା ଯାଇଁ ଆସୁଚନ୍ତି।
ପିଲା।
ଅପ୍ଡାଉନ ଅପ୍ଡାଉନ ହଉଚି ଆକା ହେଲା।
ହଉ ହଉ ନାଇ ଆଉ ସବୁ ଆମର ଗେଟ୍ ବନ୍ଦ୍ ହେଲା ପର୍ ଗେଟ୍ ବନ୍ଦ୍ ହେଲା ପରେ କରିଆ ନା।
ହଁ ଗେଟ ବନ୍ଦ ହେଲା ପରେ ରକ୍ଷା ଅଛି କି ଆଉ?
ହୁଁ।
କୁନା ଯେବେ ଆଇବ କଇବୁ ତ ତାକୁ ମ୍ୟୁଜିକ୍ ସେଟ୍ ଟା ଧରିକି ଆଇଥା ନାଇ ତା ମ୍ୟୁଜିକ୍ ଗାଇଆ କ କାଇଁ ହବ।
ସେଡା ତ।
ଗାଇଆକୁ ଆଉ ସମୟ ନାହିଁ।
ଓ ଭାଇନା ଧନ୍ୟବାଦ ତମ ମୂଲ୍ୟ ସମୟ ପାଇଁଁ ଆଁ। ହ।
ହଉ ହ ଉ ହ ଠିକ୍